ହ୍ୟାଲୋ।
ହଁ ରେ କୁହ।
ହୁଁ କଣ କରୁଛନ୍ତି?
କଣ କରିବି ଆଉ। ଶୋଇଛି ଟିକେ ଆଉ ଛୁଟି ଦିନରେ ରେଷ୍ଟ କରିବା ଛଡା ଆଉ କିଛି ନାହିଁ। ଉପାୟ ଖାଲି ଶୋଇପଡ ଶାନ୍ତିରେ।
ହଁ ଆଜି ଟିକେ ପାଗ ବି ବହୁତ ନରମ ଅଛି।
ଏଇ ପାଗରେ। ହଁ ପୁରା ଏଇପାଗରେ ଖାଲି କଣ କହିଲ ଶୋଇବ ଆଉ କିଛି କରିବାକୁ ଇଚ୍ଛା ହବନି। ଖାଲି ଶୋଇବାକୁ ଇଛା ହବ ହୁଁ।
ନା ପୁରା ଖରା ବେଳେ ଏମିତି ଲାଗୁଛି କି ଯେ ଖାଲି ନିଦ ବଟିକା ଖାଇଦେଇଛି ହୁଁ ଶୋଇ ହଁ ମାନେ ମୁଁ ଶୋଇଛି ମାନେ ଶୋଇଲି ତିନିଟା ହେଇନଥିଲା ଉଠିଲି ଆ ଚାରିଟା ସାଢେ ଚାରିଟା ଉଠିଲି ସେମତି ଗଲି ମୁଁ ଧୋଇ ମୁଁ ମୁଁ କହିଲି ଆଉ ଶୋଇବିନି ଯାଉଛି ଲେଖିବି ଆଉ ଶୋଇବିନି ଫେ ଆ ସେ ଟିକେ ବସିି ଶୋଇପଡ଼ିଲି ଉଠିଲି ତାପରେ ଛଅଟା ସାଢେ ଛଅଟା।
ହୁଁ ହୁଁ ମୁଁ ଦିନେ ଦିନେ ମୁଁ ମଝିରେ ଗୋଟେ ଦିନ କହିଛି କହିଲ ଆସିଲି ଅଫିସ ରୁ ଆସିଲି ହେଲା ମୁଁ ଘରେ ଆସି ପହଞ୍ଚିଲାକୁ ସାଢେ ଆଠଟା ହେଇଯାଉଛି ସେଠୁ ଆସିଲି ଆସିକି ସେଠୁ ମାନେ ବିଶ୍ଵାସ କରିବନି ମୋ ବ୍ୟାଗ ଖାଲି ମୁଁ ବ୍ୟାଗ ଖାଲି ରଖିଛି ମୋ କାନ୍ଧରୁ ବାହାର କରିକି ତଳେ ମୁଁ ଅନଟାଟା ପିଠି ଅଣ୍ଟା ଜୋରରେ ବିନ୍ଧୁଥିଲା ମୁଁ ସେଟୁ ଆସ ଖାଲି ଏମି ଯୋଉ ଗୋଡ ତଳେ ରଖିକି ଏମିତି ଶୋଇ ପଡନ୍ତି ନା ଗୋଡ ତଳେ ଓଳିଥିବ କିନ୍ତୁ ମାନେ ଖଟ ଉପରେ ଏମିତି ଶୋଇ ପଡିବ। ମୁଁ ମୋର ଖାଲି ବ୍ୟାଗ୍ ତାପରେ ରଖିଛି ମୋ ଗୋଡ ଧୋଇନି ମୁହ ଧୋଇନି ହାତ ଧୋଇନି ଡ୍ରେସ ସେମିତି ପିନ୍ଧିକି ରହିଛି ଚୁଟି ମାନେ ଖୋଲିନି ଯୋଉ ଖୋଲିକି ଖୋସାମୋସା କରିନି କିଛି କରିନି ସେମିତି ଶୋଇଛି। ଉଠିଲା ବେଳକୁ ସକାଳ ସାଢେ ପାଞ୍ଚଟା ସେଇମିତି ପୁରା ସେମିତି ଗରମ ପ୍ରବଳ ଜୋରେ ହଉଛି ବୋଲି ମୋ ଯୋଉ ସାନ ଭଉଣୀ ସିଏ ଅଛି ନା ଘରେ ସିଏ କଣ କହିଲ ସେ ତଳ ଘରେ ଶୋଉଛି ମୁଁ ଉପର ଘରେ ମୋର ଟିକେ ଖ ଖଟ ଉପରେ ନସୋଇଲେ ମୁ ନିଦ ହୁଏନି ମୁଁ ଶୋଇପାରେନି ତଳେ ମୁଁ ମୋର ଗରମ ଫରମ ମତେ ଥକା ଆସିଲା କ ଗରମ କଣ ଆଉ କଣ। ମୁଁ ଝରକା ଖୋଲିକି ମୋର ଶୋଉଚି ହେଲା ସେଠୁ ମୁଁ ଶୋଇଚି ମାନେ କହୁଛି ବା ଝରକା ସେମିତି ଖୋଲା ଅଛି ବିଛଣା ଝଡା ହେଇନି କବାଟ ଦେଇନି। କିଛି ରୁ କିଛି କରିନି ମୁଁ ସେମିତି ଶୋଇଛି ସକାଳୁ ଉଠିଲା ବକୁ ଗୋଡ ଗୋଡ ମାନେ ଆ ଠୁ ଆଉ ମୁଁ ଟେକି ପାରିଲିନି। ହେଲା ପୁରା ଏତେ ଜୋରେ ବଥା ହେଇଯାଇଛି ଆଉ ମାନେ ମୁହଁ ପୁରା କେମିତି ଦେଖା ଖା ହଉଚି ଯେ ସେ ଡ୍ରେସ ପିନ୍ଧିକି ପୁରା ଗରମ ଝାଳ ରେ ପୁରା ବୁଡିକି କି ଗନ୍ଧ ବାହାରୁଚି ମାନେ ଝାଳୁଆ ଝାଳୁଆ ଜିନ୍ସ ପ୍ୟାଣ୍ଟ ପିନ୍ଧିଥିଲି ଜିନ୍ସ ପେଣ୍ଟ ପି ପିନ୍ଧିଛି ଟାଇଟ୍ ମାନେ କଣ କଇଲ ଅଣ୍ଟା ପାଖରୁ ପୁରା ଓ ଝାଳ ବାହାରିକି ସେଟା ପୁରା ଏତେ ଏମିତି ଲାଗିଲା ଯେ ମତେ ମୁଁ କହିଲି ମାନେ ଭା ମାନେ ଭାବୁଥାଉ ମତେ ନିଶା ଠାରୁ ବି ଅଧିକ ଯୋଉ ଇଏ ନିଦ କୁହନ୍ତିନି ପୂରା ସେଇ ନିଦ ହେଇଯାଇଥିଲା। ଆଉ ସେମିତି ମଝିରେ ଥରେ ସେମିତି ହେଇଥିଲା କିନ୍ତୁ ସେରା ଡ୍ରେସ ପାଲଟି କି ଗୋଡା ହାତ ଧୋଇ ନଥି ଲି କିନ୍ତୁ ଡ୍ରେସ ଟା ପାଲଟି ଦେଇଥିଲି ମୁଁ ଉପର ଘରେ ଆସି ଡ୍ରେସ ଟା ପାଲଟିକି ତଳକୁ ଯାଇକି ଗୋଡ ହାତ ଧୁଏ ତ। ସେଇଠୁ ଗୋଡ ହାତ ଧୋଇନଥିଲି ସେମିତି ଶୋଇ ପଡିଥିଲି କିନ୍ତୁ ଡ୍ରେସ ଟା ପାଲ୍ଟିଥିଲି ଅଟଲିଷ୍ଟ୍,। ହେଲା ଡ୍ରେସ ନ ପାଲଟିଲେ ଭାରି ବିରକ୍ତ ଲାଗିବ ନା।
ହଁ ଝାଳ ମାନେ ବହୁଥିବ ଦିନ ମାନେ ପିନ୍ଧିଥିବ।
ସେଇ କଥା ବା। ପୁଣି ବସ୍ ରେ ଯୋଉ କେତେ ପ୍ରକାର ଲୋକ କେତେ ପ୍ରକାର ସିଟ୍ କୋଉଠି ବସିବ କଣ କରିବୁ ମୁନ୍ଦରା ମୁନ୍ଦୁରା ଲାଗିବ ଭାରୀ। ହେଲା କୁହନି କୁହନି। ହୁଁ ଭାଙ୍ଗ ଖାଇଲା ଭଳିଆ ବା ନିଶା ଖାଇଲା ଭଳିଆ ନିଦ ଏମିତି ଲାଗେ। ଆଉ ଯୋଉ ଏମିତି କଣ ହ୍ୟାଲୋ।
ଆଜ୍ଞା।
ହଁ ମୁଁ ଭାବିଲି ବୋଧେ ଶୁଭୁନି ନା କ
ନା ନା ଚୁବିିଲା।
ଆଉ ଯୋଉ କଣ ତ କହୁଥିଲି ହଁ ସେ ତ ଗଲା ଆଉ ଦେଖିବ ପାଗ ଯଦି ମାନେ ଥଣ୍ଡା ଦେଇଥିବ ତମାନେ କଣ କଇଲ ଦିନ ସେଦିନ ତ ଉ ପାଗ ଥଣ୍ଡା କରି ଛାଡି ଦିଅ ଏମିତି ପାଗ ଥଣ୍ଡା ଦେଇଥିଲା ବି ମ ମାନେ କଣ କହିଲ ମତେ ପୁରା ଏତେ ଏମିତି ଲାଗିଲା ମୁଁ ଜି ମାନେ ଗୋଡ ହାତ ଉଠେଇବା ପାଇଁ ଇଚା ହୁଁଥିଲା ମତେ ଖାଲି ମତେ କିଏ କୁଅନ୍ତା ମୁଁ ଶୋଇବି ଆଖି ଗୋଡା ଖାଲି ଫୁଲଲା ଫୁଲଲା ଭଳିଆ ଦେଖାଉଥିଲା ଦେଖିବ ତମେ ଫାଙ୍କା ଦିନରେ ଛୁଟି ଦିନରେ ଘରେ ରହିଥିବ ତମ ନିଦ ଜଲଦି ଭାଙ୍ଗିଯିବ। ଜମା ଅଧିକ ସମୟ ଶୋଇପାରିବନି ଆଉ ଯୋଉଦିନ ଥିବ କାମ ଦାମ
ହୁଁ।
ସେଦିନ ତମେ ଦେଖିବ ଲେଟ୍ ରେ ଉଠିବ ତମର ସେମତି ହୁଏ କି ନାଇଁ।
ୟେସ୍ ମ୍ୟାାମ ମୁଁ ଭାବିଥିବି ଆଜି ଛୁଟି ଅଛି ଟିକେ ଶୋଇବି ଟୋଟାଲ ନିଦ ହବନି ଟୋଟାଲି ମୁଁ ତାପରେ ଯେତବେଳେ ଭାବିଥିବି ଆଜି କାମ ଅଛି ଏତିକିଟାରେ ଉଠିବି ଦେଖିଲା ବେଳକୁ ନିଦ ଟୋଟାଲି ଆକ୍ ଖି ଖୋଲିବନି ଲାଷ୍ଟରେ ବେଳକୁ ସେମିତି ଝୁଲି ଝୁଲି ଝୁଲିଝୁଲି ହେଇକି ଯିବି ପାଣି ଛା
କୁହନି। ସେଦିନ ମାନେ ମୋ ସିଚୁଏସନ ମୁଁ ବା କହୁଛି ମୁଁ କେତେ କଷ୍ଟରେ ସେତିକି ଯୋଉ ପଢେଇଲି ବି ମୁଁ କେତେ କଷ୍ଟରେ ପଢେଇଚି ମୁଁ ଯାଣିଚି ମାନେ ମୋ ଆଖି ମତେ କିଏ କହୁଥିଲା ଖାଲି ମତେ ଟିକେ ଖାଲି କି କହିଥାନ୍ତା ସେଇ ସବୁ ଫ୍ରିଜ୍ ହେଇଯାଉଛି କ୍ୟାମେରା ଫ୍ୟାମେରା ସବୁ ବନ୍ଦ ହେଇଯାଉଚି ସେଇଠି ଶୋଇପଡୁ ମୁଁ ପୁରା ସେଇଠି ଶୋଇପଡିଥାନ୍ତି କୁ କିଛି ବି ଆଉ କୁଆଡ଼େ କିଛି ଦରକାର ନଥାନ୍ତା। ମାନେ ଆ ସେଇଠି ସେମତି ଶୋଇ ପଡିଥାନ୍ତି କେହି କିଛି ମାନେ ନଥାନ୍ତେ କିଛି କ୍ୟାମେରା ଫ୍ୟାମେରା ଶୋଇ ପଡିଥାନ୍ତି ସେଇଠି ସେମିତି ଆଉ। ମତେ ପୁରା ଏମିତି ତୀ ମାନେ ନିଦ ଆସୁଥିଲା ସେଦିନ ନାଇଁରେ ବେଳେ ବେଳେ ଲାଗେ ଦେହଟା ମାନେ କଣ କହିଲ ବେଳେ ବେଳେ ଗୋଟେ କେମିତି ଇଏ ହେଇଯାଏ ଲାଗେ
ହଁ ମାନେ ବେଶୀ ଟିକେ ଉଇକ୍ ଲାଗେ ମାନେ ଦୁର୍ବଳିଆ ଲାଗେ କିି ଯେ ଆଜି ଦିନଟା ଟିକେ ହଁ
ମୁଁ କିନ୍ତୁ କଣ କହିଲ ଗୋଟେ ଗୋଟେ ଦିନ ଉପାସ ରହିଯିବି କିଛି ହବନି ଆଉ ଗୋଟେ ଗୋଟେ ଦିନ ଯଦି ପୁରା ବେସି ଖାଇଥିବି ଫୁଲ୍ ଫୁଲ୍ ମୋ ପେଟ ଥିବ ତାହେଲେ ମୁଁ ଚାଲି ପାରିବିନି ମତେ ସେମିତି ଲାଗିବ ନିଦ ନିଦ ଲାଗିବ। କିନ୍ତୁ ମୁଁ ଉପାସ ରହିଲେ ପୁରା ଷ୍ଟ୍ରଙ୍ଗ ଥିବି ଚାଲିବି ବୁଲିବି ଏମିତି ମୋ ସହିତ ହୁଏ ଭାରୀ ଦେଖିବ ବେଶୀ ଖାଇଲେ ତାଲେ ଚାଲି ବୁଲି ପାରିବନି।
ହଁ।
ସେୟା ପା।
ଏଇ ଯୋଉ ଉପାସ ହୁଏ ଯୋଉ ଓଷା ବାରରେ ଉପବାସ କରନ୍ତି ସମସ୍ତେ ପଡିଥିବେ ତି ମୁଁ କିନ୍ତୁ ଡେଉଁଥିବି ମମି କହୁଥିବ କି ତୁ ଖାଉନୁ ତ କିଛି କରୁନୁ ଡେଉଁଛୁ କେମିତି?
ହୁଁ ତମର ତ ଦେହରେ ମାନେ ଚାଞ୍ଛି ଛୁଞ୍ଚି ଆଣିଲେ ଗୋଟେ ତମେ କେତେ କିଲୋ ତମ ଓଜନ କେତେ ତମର?
ହଁ ମୋର ଏତେ ଥରେ ଓଜନ ହେଇଥିଲି ମୋର କେ
କୋଡିଏ ତିରିଶ କିଲୋ ହଉଥିବ ଆଉ କେତେ ହଉଥିବ?
ନୋ ମିସ କୋଡିଏ ତିରିଶ ନୁହଁ ତଥାପି ଫିପ୍ଟିଟୁ ବୋଧେ।
ଫିପ୍ଟି ଟୁ ତମକୁ କେତେ ବର୍ଷ? କୋଉ ମାନେ କୋଉ ଇଅରେ ଜନ୍ମ କେତେ କୋଉ ସରି ହଁ କେତେ ବର୍ଷ?
ନା ମ୍ୟାମ୍ ଟୁ ଥାଉଜଣ୍ଡ ଏଇଟ୍।
ଏଇଟରେ ଆଚ୍ଛା ଆଚ୍ଛା ମାନେ ପୁରା ପୁରୀ ଅଠର ବର୍ଷ ଆଉ
ହଁ କମ୍ପ୍ଲିଟ ହେଇସାରିଲାଣି ଏଇ ତିନି ନା ମାସ କେତେ? ଛଅ ମାସ ହେଇଛିନା କଣ?
ହଁ ହଁ। ସେୟା ଅଠର ବର୍ଷ ପିଲା ଆଉ, ତଥାପି ବି ଅଠର ବର୍ଷର ପିଲା କେତେ ଆଉ ମାନେ ଫିଟ ଇଏ ବି ରହୁଛନ୍ତି ତମେ ପୁରା ବହୁତ ପତଳା ଦେଖାଯାଉଛ ବହୁତ ପତଳା ଦେଖାଯାଉଛ। ତମର ଯେମିତି ହାଇଟ ଅଛି ଆଉ ଟିକେ ତମ ଯଦି ମାନେ ମୋଟା ହବ ଟିକେ ବହୁତ ସୁନ୍ଦର ବି ଦେଖାଯିବ ତମକୁ ବି ମାନିବ। ସେଇଟା।
ହଁ।
ତମ କିଏ ମା ପତଳା କି ମା କି ନହେଲେ ବାପା କିଏ ପତଳା କି?
ମ୍ୟାମ ଆମ ଘରେ ସମସ୍ତେ ପତଳା। ବାବା କଣ ମାମା କଣ ସମସ୍ତେ ଟିକେ ମମି ଦେହ ଟିକେ ଖରାପ ନା ସଦାବଳେ ରହୁଛି ଏ ବାପଙ୍କ ଦେହ ବି ଖରାପ। ଖାଲି ଖରାପ ଦେହ ଖରାପ ଆମ ଘର ସମସ୍ତଙ୍କ ତାଙ୍କ ତାଙ୍କର ପୁରା ଗ୍ୟାସ୍ ସଦାବେଳେ ଗ୍ୟାସ୍ ମେଡିସିନ, ଆଉ ଏବେ ତାର କଣ ମାନେ ଜଙ୍ଘ ଏଇ ଯୋଉ ବାଆଁ ଜଙ୍ଘ ଆଉ ଆଣ୍ଠୁ ଏଇ ଦିଟା ପୁରା ହେଲେ ମାନେ ବିନ୍ଧୁଛି, ବହୁତ ଜୋରେ ବିନ୍ଧୁଛି। ମାନେ ଏମିତି ମେଡିକାଲ ବି ଦେଖେଇ ସାରିଲାଣି ତ ତଥାପି କମୁନି ସେ ଦେଇଥିଲେ ବେଲଟ ଦେଇଥିଲେ ବାନ୍ଧିବା ପାଇଁ ବେଲ ବାନ୍ଧିକି ଯାହା କଲେ ବି ଟୋଟାଲି ଆଉ କମୁନି ସେଇଟା କଣ ହଉନି ନାଇଁ ସେମିତି ବିନ୍ଧୁଛି। ମାନେ ମେଡିସିନ ଖାଇଲେ ଠିକ ଠାକ ହେଇଯାଉଛି ଫେର୍ ବିନ୍ଧୁଛି।
ଓହୋ ଦେଖୁଉନା ଗୋଟେ ଭଲ ଡକ୍ଟର ଦେଖଉନ? ଏଇ ଯୋଉ ଗମେଣ୍ଟରୁ ଗମେଣ୍ଟ ମେଡିକାଲରୁ ଯେତେବେଳେ ଆସୁଛନ୍ତି କୋଉ ଭଲ ଡକ୍ଟର ଗୋଟେ ଦେଖିକି ଦେଖଉନ ଦେଖେଇଲେ ଭଲ ମାନେ କଣ କହିଲେ ନ ଇଏ କଲେ ନ ଚେକ୍ କଲେ ଏବେଠାରୁ ଯଦି ଅଧିକ ବୟସ ହେଇଗଲେ ଅଧିକ କଷ୍ଟ ପାଇବେ ଯଦି ନ ଜମି ଛାଡିଲା।
ହଁ ମଝିରେ ତ ଏମିତି ପୁରା ଶୋଇଯିବ କିଛି କରିହେଉନି ମାନେ ଉଠି ବିି ପାରିବନି ସବୁ ମୁଁ କରିବି। କିନ୍ତ ବାପାଙ୍କର ବା ସେଇୟା ଗୁଣ ସେ କି ଫାଷ୍ଟ ରୁ ନେବେନି ଯେତେବେଳେ ଜଣେ ଅଚଳ ହେଇକି ପଡିବ ସେତିକି ବେଳେ ତାଙ୍କ ମୁଣ୍ଡରେ ବୁଦ୍ଧି ପସିବ।
ଏଇଟା ମାନେ ଭାରି ଇଏ।
ହଁ।
କଣ କହିଲ ମାନେ ଆଜି କାଲି ଗୋଟେ କୁହନ୍ତି ନା ସ୍ଵାସ୍ଥ୍ୟ ହିଁ ସମ୍ପଦ।
ହଁ।
ଆଜିିକାଲି ହଉଚି ସେୟା ଯଦି ସ୍ଵାସ୍ଥ୍ୟ ନାହିଁ ତାହେଲେ ସମ୍ପଦ ନାହିଁ। ଆଗେ ନିଜ ସ୍ଵାସ୍ଥ୍ୟ କୁ ଦେଖିକି ଯଦି ନ କର ଚ କରିବା ନ ଚଳିବା ତାହେଲେ କଣ ହବ କହିଲା ଭଳିଆ ଇନକମ ତ କେତେ କେତବେଳେ ବି କରିପାରିବା କିନ୍ତୁ ଦେହ ଥରେ ଖରାପ ହେଲା ମାନେ ଆଉ ବାପାଙ୍କର କଣ ହଉଚି ଦେହ?
ଉଁ ବାପାଙ୍କର ମଝିରେ ଖରାପ ଥିଲା। ମୁଁ ଜାଣିନି ମ୍ୟାମ ଏଇଟା କଣ ବାପା ମାମା କଣ ରଖିଚନ୍ତି ମୁଁ ଜାଣିନି। କିନ୍ତୁ ତାଙ୍କ ଦେହ ଖରାପ ମେଡିସିନ ଖାଉଚନ୍ତି କେତେବେଳେ। ଆଉ ମୋର ତ ସଦାବେଳେ ଏନିଟାଇ ମୁଁ ଛୋଟ ବେଳୁ ଯାହାହେଲେ ବି ମାସ ରେ ଥରେ କଟକ ଯାଏ। ତାପରେ ଏବେ କରୋନା ପରଠାରୁ ମୁଁ ଆଉ ଯାଉନି ଥଣ୍ଡା ହେଲେ ଏଇଠି ଦେଖଉଚି। ମୋର ଖାଲି ସଦାବେଳେ ଥଣ୍ଡା ଦେହ ଖାଲି ଖାଲି ସଅଁ ସଅଁ ହଉଥିବି ନାକ କର ଟୋଟାଲ ନିଶ୍ୱାସ ନେଇପାରେନି ଖାଲି ପାଟି ବାଟେ ଏବେ କିନ୍ତୁ
କଣ କହିଲ ଗୋଟେ ଗୋଟେ ଗୋଟେ ଥାଆନ୍ତି ଛୁଆ ସେମାନେ ଥ ପୁରା ଥଣ୍ଡା ଦେଇ ନେଇକି ଜନ୍ମ ହୁଉନ୍ତି ସେମିତି
ହଁ ମାନେ ବେଳେ ବେଳେ ଶ୍ଵାସ ମାନେ କଣ କହିଲେ ମ୍ୟାମ୍ ଏଇ ଯୋଉ ଧୂଳି ଧୂଆଁ ବେଶ ଯଦି ସେଦିନ ଆମ ଦେଖିଲେ ସ୍ପ୍ରେ ବେଶୀ କରିଦେଲେ ମୁଁ ମାନେ କାଶ ଉଠେଇବ ନି ଶ୍ୱାସ ଟୋଟାଲ ନେଇହବନି ସେଇଭଳିଆ ପୁରା ତାପରେ
ହଁ ଆଛା ଆଛା।
ଟିକେ ରହୁଚି ସେ ଟିକେ ଟିକେ ଶ୍ୱାସ ରହୁଚି ଟିକେ ଆଉ।
ହଁ ହଁ ହଁ।
ଆଉ ବେଶୀ ଥଣ୍ଡା ହେଇଗଲେ ମୋର ବାହାରିବ ଟନସିଲ।
ତନସିଲ ମୋର ବି ସେୟା ମୋର ମୋର କଣ କହିଲ ମୋର ମୋ ଖରା ଗରମ ବର୍ଷା ଶୀତ ଯାହା ହେଇଯାଉ ଟନସିଲ ଟା ମୋ ଦେହରୁ କେବେ ଯିବନି ସିଏ ଗୋଟେ କଣ କହିଲ ବୁଲୁଛି ମୋ ବେକ ଠାରୁ ନେଇକି କି ମୋ ମୁଣ୍ଡ ମୋ ଗାଲ ମୁଁ କେତେବେଳେ ମୋ କାନ ପାଖରେ କେତେବେଳେ ଆସିକି ମୋ ବେକ ତଳେ କେତେବେଳେ ବେକ ପଛ ପଟେ ସେ ଟନସିଲ ଟା ପୁରା ମୋର ବୁଲୁଚି ସେ ଛାଡୁନି ମୋର ଥଣ୍ଡା ମଝିରେ ଥରେ ପ୍ରବଳ ଥଣ୍ଡା ହେଲା ମାନେ ମୋ ଭଲ ହେଲାନି ଟୋଟାଲି ବ ମୋ ମୁଣ୍ଡ କେମ ମତେ କେମିତି ଲାଗିଲା ଜାଣିଚ ଜମା ଲାଗି ଲା ଯେମିତି ମୋ ମୁଣ୍ଡ ମାନେ ଖପୁରୀ ଟା ଉଡିକି ପଳେଇବ ବାହାରିକି ପଳେଇବ କୁଆଡେ। ମୁଁ ଯଦି ଏମିତି ମୁଣ୍ଡ ତ ତଳକୁ କରିଦେବି ସେ ମୁଣ୍ଡରୁ ବାରିକି ପଳେଇବ ଏମତି ଲାଗିଲା ଏତେ ଜୋରେ ପେନ୍ ହେଲା। ହେଲା ହେଲା ହେଲା ସେ ପେନ୍ କୁ ମୁଁ ଆଉ ସହି ଲାଷ୍ଟ କୁ ଡକ୍ଟର ଦେଖେଇଲି ମେଡିସିନ ଯେତେ ଖାଇଲି ଭଲ ହେଲାନି। ଲାଷ୍ଟୁ କଣ କଲି ନା ଗୋଟେ ସେ ଡକ୍ଟର ଲେଖିଲା କହିଲା ଏମ୍ ରାଇ ସ୍କାନ କର ଦେଖ କଣ ହଉଛି। ଏମ ଆର ଆଇ ସ୍କାନ ହେଲା ସେଥିରେ ପୁରା ମାନେ ରିପୋଟ ବାହାରିଲା ସାଇନୋ ସିଟିସ। ସାଇନୋସିଟିସ୍ ମାନେ ହଉଚି ଥଣ୍ଡା ର ସବୁଠାରୁ ଯୋଉ ଅପର ଲେବୁଲ ଟା ସାଇନସିଟିସ୍ ସେଇଟା। ସେଇଟା ବାଲା ସେ ମୁଣ୍ଡରେ ପୁରା ପାଣି ଜମିକି ସେ ପୁରା ଦୁନିଆ ର ଇଏ ହେଇକି ଛାତିରେ ଯୋଉ ମୋ ଫୁସ୍ ଫୁସ ଦିଟା ଦେଖା ଗଲାଣି ଆଉ ଇଏ ସ୍କାନ କଲେ ବଡି ସ୍କାନ ହେଲେ ଫୁସ୍ ଫୁସ୍ ଦେଖା ଗଲାନି। ମାନେ ଏତେ କଫ ଏତେ ଯୋଉ ଇଏ ଯେ ହ ପରା ମାନେ ହେଲାଣି ବର୍ଷେ ଖୁଣ୍ଡ ହେଇଗଲାଣି ସେଠୁ ଏମିତି ପୁରା ବାହାରିଲା ଲାଷ୍ଟକୁ ପୁଣି ପ୍ରପର ମେଡିକେସନରେ ରହିଲି ମୁଣ୍ଡ ତୋଟାଲି ସଫାସଫି ମାନେ ଛାଡିଦଲି ଦି ତିନି ମାସ। ପୁରା ମେଡିସିନ ଖାଇଲି ତାପରେ ଗୋଟେ ଯୋଉ ଇଞଜେକ୍ସନ ଯୋଉ ଇଏ ପାଇଁ ଏଞ୍ଜେସନ ନେଲି ସେ ଟନସିଲ୍ ଦେଖେଇ ସେ ତମ ଟନସିଲ ଥିବ ଟନସିଲ୍ କେବେ ମୁଁକହିଲେ ସେ ଟନସିଲ ଯାଉନି ମୋ ବେକରେ କେତେବେଳେ ମୋ କାନ ପଛପଟେ ସେ ପୁରା ବୁଲୁଛି। ତା ପାଇଁ ମେଡିସିନ ଖାଇ ଖାଇ ଖାଇ ଖାଇ ଲାଷ୍ଟକୁ ଏବେ ଟିକେ ଷ୍ଟେବୁଲ ହେଇଛି କମିନି। କିନ୍ତୁ ଷ୍ଟେବୁଲ ହେଇଯାଇଛି ମାନେ ଆଉ ଆଗ ଭଳିଆ ଯେମିତି ମାନେ ମୁଁ ରଖି ଥୋଇ ଦଉନଥିଲା ସେମିତି ହଉନି ବହୁତ ବଳେ ବାହାରୁଛି। କିନ୍ତୁ ରହିଛି ଏଇଟା ହଉଛି କଥା।
ପୁରା ମାନେ ବାଁପଟ ସାଇଡ ପୁରା ମାନେ ମୁଣ୍ଡ ବଧେ ବର୍ଷେ ଦି ବର୍ଷ ହେଇଗଲାଣି ମାନେ ପ୍ଲସ ଟୁ ବେଳଠୁ ମାନେ ବିନ୍ଧେ। ମାନେ ପୁରା ବାଆଁ ପଟ ସାଇଟ୍ ମୁଣ୍ଡ ବିନ୍ଧିବ। କୋଉ ପୁରା ମାନେ ଏମିତି ହଲେଇ ମାନେ ହଲେଇ ଚାଲି ପାରିବି କିନ୍ତୁ ବିନ୍ଧିବ ମାନେ ବହୁତ୍ ଜୋରେ। ମାନେ ଦି ତିନିଥର ମେଡିକାଲ ଦେଖିକି ମେଡିସିନ୍ ଖାଇଲି। ହଉଚି କମୁନି ଟୋଟାଲି।
ଆଚ୍ଛା ଆଚ୍ଛା। ନାଇଁ ଇଏ ଗୋଟେ ମାନେ କଣ କହିଲ ଥାଏ କେତେ ପ୍ରକାର କଣ ସବୁ ଆଜି କାଲି ଅଛି ରୋଗ। ଟିକେ ଭଲସେ ନ ଦେ ଖେଳି ବି ହବନି। ମୁଁ ସେଠୁ ମୁଁ ଯଦି ନ କରିଥାନ୍ତି ନ ଦେଖେଇଥାନ୍ତି ସେ ଏବେ ବି ଥାନ୍ତା। ମୁଁ ଲାଷ୍ଟରୁ ମରିଥାନ୍ତି। ଆଉ କଣ। ଅଳ୍ପ ଦିନିରେ ଇଏ ଯେମିତି ଯୋଉ ମାନେ ମୁଁ କହୁଚି ମୁଁ ବସି ଉଠି ପାରେନି । ମୁଣ୍ଡ ଟା ସବୁଠାରୁ ହଉଚି ମୁଖ୍ୟ। ସେଇଟା ଯଦି କାମ ନ କରିବ ଆଉ କଣ କରିବ।
ହଁ।
ହେଲା, ଏମିତି ମୁଁ ହେଲି ଯେ ପାଗଳ ଭଳିଆ କୁହନି କୁହନି।
ସେ ପୁରା ସିରିୟସ୍ ହେଇଯାଇଛନ୍ତି ଆଉ। ସେତେବେଳେ ପୁରା ପର୍ ମାନେ ବହୁତ୍ ଥଣ୍ଡା।
ହୁଁ।